ହାଲୋ।
ନମସ୍କାର ମ୍ୟାଡ଼ାମ।
ହଁ ନମସ୍କାର ସାର୍। ଆପଣଙ୍କୁ ମୁଁ ଭୟସ୍ କ୍ଲିୟର ଶୁଭୁଚି?
ହଁ ହଁ ବହୁତ କ୍ଲିୟର ସୁଭୁଚି। ମୋ ଭଏସ ଶୁୁଛି ନା ଆପଣଙ୍କୁ? ଆଜ୍ଞା ମ୍ୟାଡାମ। ଆଉ କେମିତି ଅଛନ୍ତି କଣ ଖବର?
ହୁଁ ଭଲ ଅଛି ଆଜ୍ଞା।
ଆଉ ଖାଇବା ପିଇବା ସରିଲାଣି?
ଅ ନା ଖାଇବା ପିବା ହେଇନି ଯୋଉ ଯାଇଥିଲି ସାଙ୍ଗସହ ଗୋଟେ କହିଥିଲି ତ ଯାଇି କି ଆସିକି ସେଇଠି ଯାହା ଖାଇଥିଲି ଆଉ ଖାଇନି ଆଉ।
ଆଚ୍ଛା ଆଚ୍ଛା ହଉ। ଆଉ କଣ କେମିତି ଗରମ ବର୍ଷା ଖରା କେମିତି କଣ ଚାଲିଚି?
କାଲି ତ ବର୍ଷା ହେଇଥିଲା ବୋଉ ଜରେ କାଲି ଶୀତ ହଉଥିଲା କି ତୁ ଯେମତି ତ ଗରମ ଯେମତି ରହିବା କଥା ଆଗରୁ ଯେମିତି ଗରମ ରହିଥିଲା ସେମିତି ହିଁ ରହିଚି। କାଲିିବାସ ଖାଲି ଟିକେ ବର୍ଷା ହେଇଥିଲା ସେଥିପାଇଁ ଶୀତ ଶୀତ ଲାଗୁଥିଲା ଆଜି କିନ୍ତୁ ଗରମ ସେମିତି ଅଛି।
ହଁ ସେ ଅଳ୍ପ ଯେମିତି ସମ୍ପୂର୍ଣ୍ଣ ରୂପେ ବର୍ଷା ଷ୍ଟାର୍ଟ ନହେଲା ଯାଇଁ ଏମିତି ରହିବ। ଆଟମୋସ୍ପିୟରଟା ହୁଁ। ଆଉ ଆଉ କଣ ଖବର କୁହନ୍ତୁ। ଆଉ କେମିତି କଣ ଘର ଆଡେ କେବେ ଯାଉଛନ୍ତି ପୁଣି?
ହଁ ଘର ମାନେ ଯିବି ତ ଭାବିଚି। ପର ଦିନ ହିଁ ଯିବି ବୋଲି ଭାବିଚି ଭୁବନେଶ୍ୱର। ତ ଆଉ ସେଥିପାଇଁ ଯିବି କିନ୍ତୁ ପଳେଇ ଆସିବି ଜୁନ ଜୁନ ଚଉଦ ରଜ ଅଛି ନା ସେଥିପାଇଁ ଗାଁ ରେ ଯାତ୍ରା ହବ। ତ ଅ ନାଚ ହବ ଯା ସେଇଟା ପୁଣି ସାଙ୍ଗ ଆମ ଘର ପାଖରେ ଯେହେତୁ ତ ଗାଁ କକୁ ଆସିବି ସାଙ୍ଗମାନୋନ ଭୁବନେଶ୍ଵରରେ କହୁଚନ୍ତି ଯେ ଏଇଠି ରହ ବୁଲିବାକୁ ଯିବେ ବୋଲି। ପଡ଼େ କିନ୍ତୁ ଯେହେତୁ ଆମ ନିଜ ଗାଁରେ ଜା ସେଟାହଉଛି।
ହଁ ହା ହା ହା ଆଚ୍ଛା ହଁ ରଜରେ କଣ ବାହାରେ ରହିହବ କି ରଜରେ ନିଜ ଘର। ଯେତେ ସୁନ୍ଦର ଲାଗିବ ବାହାରେ ତ ରହିବା ବହୁତ୍ ତୁ କଷ୍ଟ ହବ ହଁ ରଜ ଭଳିଆ। ପର୍ବ ଯେ ବାହାରେ ରହିବ ମୁଁ ତ ବାହାରେ ରହୁଛି। ଯାଇପାରେ ନା ତ ବାହାରେ ଗାଁ ର ଖୁସି କୋଉଠି ନାହିଁ ତ ରଜରେ ଯେତେବେଳେ ଆମେ ଛୋଟ ଛୋଟ ପିଲା ହେଇଥିଲେ ରଜ ବେଳେ କିନ୍ତୁ ସେତେବେଳେର ରଜ ଆଉ ଏବେ ନାହିଁ। ଆମେ ଯଦି ଦେଖିବା କି ସେତେବେଳେ ଆମ ପୁରୁଣା। ଯୁଗେ ଆମ ସେ ସମୟରେ ଯୋଉ ରଜ ଏବେ ଏ ସମୟରେ। ନାହିଁ ଆଗରୁ ଯୋଉ ରଜ ଗାଁ ଗାଁ ଲୋକ ବୁଲିବାକୁ ଯାଉଥିଲେ ଏବେ ତ କାହା ଘରକୁ ଘର ଲୋକ ଯାଉନାହାନ୍ତି।
ହୁଁ ଏବ ଏବେ କିନ୍ତୁ ଏବେ ବି ଏମିତି ଅଛି କିନ୍ତୁ। ତୁ ମୁଁ ଜାଣିବାରେ।
ଅଛି ଆପଣଙ୍କ ଗାଁରେ ଥାଇପାରେ ହୁଏତ ଆପଣଙ୍କ ଗାଁ ବହୁତ ଭଲ ଥିବ ଆମ ଗାଁ କିନ୍ତୁ ସତ କଥା କହିବାକୁ ଗଲେ ସେମିତି ଆଉ ନାହିଁ ସ୍ନେହ ଶ୍ରଦ୍ଧା ଆାଗ ଭଳି।
ହୁଁ ଆମର ବାସ ମାନେ ଆମେ ଏମତି ଆଉ। କଣ କରୁ ପାଉନା ମାନେ ଏମତି ସାଙ୍ଗ ମାନଙ୍କ ଘରକୁ ଯାଉ ଯାହା। ସେମିତି। ଏତିକି ବାସ ଆଉ ଏମତି ଯାଇନୁ କେବେ ମାନେ ସାଙ୍ଗ ମାନ ହିଁ ଡାକନ୍ତି ଯେ ହଁ ଆସ ବୋଲି ଆଉ ପଡିଶାରେ ଯେମତି ଯିବା କଥା ସେମିତି ତ ଯାଏନି। ଆଉ ପଡ଼ିଶାରେ ଯୋଉମାନେ ସାଙ୍ଗ ଥିବେ ସେମାନେ ମିଶିକି ଯିବୁ ନହେଲେ ରଜ ଦୋଳି ଖେଳିବାକୁ ଆଉ ରଜ ଅ ରଜ ପଡିଆ ମାନେ ଯେହେତୁ ଆମର ନାଚ ହୁଏ ତ ରଜ ପଡିଆରେ ହିଁ ଆଗୁଆ ସବୁ ସେଟ ଅପ୍ କରାଯାଇଥାଏ। ଦୋକାନ ବଜାର ବି ପଡିଥାଏ। ତ ଆମେ ଯେମିତି ରଜ ଦୋଳି ଖେଳିବା କଥା ସେମିତି ଖେଳିକି ଆଉ ରାତି ଦଶ। ଟାରୁ ତ ଯାତ୍ରା ଆରମ୍ଭ ହୁଏ ନାଚ ଫାଷ୍ଟ ହୁଏ ତାପରେ ଯାତ୍ରା ହୁଏ। ତାପରେ ଆମେ ସେଇଠି ମୁଁ ଆମ। ମାନେ ସାଇଡ ପଟ ସାହିରେ ଯେହେତୁ ହୁଏ ତ ମୁଁ ସେଠିକି ଯାଏ ଦେଖିବା ପାଇଁ। ତାପରେ ସେଠି ବି ସାଙ୍ଗମାନଙ୍କୁ ନା ନା ନା ନା ସେ ମାନେ କଣ ହୁଏ ନା।
ଆଛା ଆଛା ଓହୋ ଆଛା ଆଛା ବୁଝିପାରିଲି ହଁ ମେଲୋଡି।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ଫା ରଜର ପୂର୍ବ ଦିନ ଟା ରାମ ନାଟକ ହୁଏ। ଆଉ ସେଥିରେ ସେଥିରେ ଗାଁର ଲୋକମାନେ ମାନେ ପାର୍ଟିସିପେଟ କରନ୍ତି କିନ୍ତୁ ତାପରେ ଯୋଉ ତାପରେ ଆଉ ବାକି ରଜ ଚାରି ଦିନ ଯୋଉ ରହିଲା ସେଇଟା ଫାଷ୍ଟ ଡ୍ୟାନ୍ସ ହୁଏ ତାପରେ ଯା ତ୍ରା ହୁଏ କିଛି ମାନେ କିଛି କିଛି ଲୋକ ଯୋଉ ମାନେ ଯାତ୍ ତ୍ରା। ବିସ ୟରେ ଜଣିଛନ୍ତି ଆକ୍ ନା ନା ନା।
ହ
ଆମର ଖୋର୍ଦ୍ଧା ଆଡେ ହିଁ।
ଖୋର୍ଦ୍ଧା ଆଛା ଆଛା ବୁଝିପାଇଲି ହଁ। ଆପଣ ସେପଟରେ ନା ସବୁ ଢେଙ୍କାନାଳ ଫେଙ୍କାନାଳ ସାଇଡ ରେ ସବୁ ଅଧିକ ହୁଏ ଏଇ ସବୁ ମାନେ ଧନୁଯାତ୍ରା ଏଇ ସବୁ ପ୍ରସିଦ୍ଧ ସବୁ। ହଁ ଖୋର୍ଦ୍ଧା ସାଇଡ ରେ ବି ଭଲ। ସେ ସାଇଟରେ ହଁ। ଖୋର୍ଦ୍ଧା ବି ଆପଣଙ୍କ ସେପଟ ସବୁ ଏଗୁଡ଼ା ସବୁ ଫେମସ୍।
ତ ସେଇଠି ମାନେ ମାନେ ଆଉ ଯେତିକି ଗାଁ ର ଯାହା ଲୋକମାନେ ମିଶନ୍ତି ଆଉ ଅନ୍ୟ ଆର୍ଟିଷ୍ଟ ମାନେ ବାହାରୁ ଆସ ସନ୍ତି ସେମାନେ ଯାତ୍ରାରେ ମାନେ ରୋଲ କରନ୍ତି ଆଉ ସକାଳେ ଯେହେତୁ ହୁଏ ଯାତ୍ରା ପାଞ୍ଚ ଦିନ ଯାକ ହୁଏ।
ଆମର ଏପଟରେ ଯାଜପୁରରେ ରଜ କହିଲେ ଆମର କିଛି ସେମିତି ନାଚ ଗୀତ ମେଲୋଡି ଫେଲୋଡ଼ି କିଛି ନାହିଁ। ଏ କିନ୍ତୁ ଆମର ମାନେ ଇଏ ହୁଏ ଗାଁ ଗହଳି ଲୋକମାନେ ପିଠା ପଣା ପର୍ବ ଆଉ ନୂଆ ଜାମା ଡ୍ରେସ ପତ୍ର ଆଉ ମଜା କହିବା ଖେଳ ଡୋଳି ଖେଳ ଆଗରୁ ବହୁତ ଥିଲା ଆଗରୁ ସବୁ ଜାଗାରେ ଦୋଳି ଗୋଟେ ଗୋଟେ ଗୋଟେ ଗୋଟେ ଡୋଳି ସବୁ ଜାଗାରେ ଲାଗେ ଆଉ ସେଇ ଡୋଳି ମାନେ ସବୁ ଝିଅ ମାନେ ଏକାଠି ହେଇକି ଗୋଟେ ଜାଗାରେ ଖେଳନ୍ତି। ଆକ୍ଚୁଆଲି ରଜ ଟା ହଉଛି ଏ ସବୁ ଉଁ ମାନେ ଝିଅ ମାନଙ୍କ ପାଇଁ ପ୍ରକୃତରେ ରଜ
ଆଜ୍ଞା ଏବେ ତ ସବୁ ମାନେ ଆଗରୁ ମୁଁ ବି ଯେତେବେଳେ ମାନେ ସେଇ ସିକ୍ସ ସେଭେନ କ୍ଲାସରେ ଥିଲି ସେତେବେଳେ ବି ଆମର ର ଗୋଟେ ମାନେ ଏମତି ଅ ପଡିଆ ଭଳିଆ ଥାଏ ସେଇଠି ଏକାଥରେ ଗୋଟେ ଦଉଡିରେ ନା କଣ ଦୋଳି ବନ୍ଧା ହୁଏ ସେଇଠି ସମସ୍ତେ ଯାଆନ୍ତି କିନ୍ତୁ ଏବେ ମୁଁ ଆଉ କାହିଁ ଦେଖିନି ସେମିତି ହୁଏ ଏବେ ତ ଘରେ ଘରେ ମାନେ ନିଜର ନିଜର ଦୋଳି ଲାଗିଗଲାଣି ସେମାନେ ଗୋଟେ ଦୋଳିରେ ମତେ ବି କିନ୍ତୁ ଦୋଳି ପ୍ରକୃତରେ ସେତେ ଖେଳିବାକୁ ଭଲ ଲାଗେନି ମୋର ମୁଣ୍ଡ ବୁଲେଇ ହୁଏ ଦୋଳି ଖେଳିଲେ ତ ମୁଁ ଦି ତିନି ଥର ଯୋଉ ଆସେ ଦୋଳି ଖେଳି ଦେଇକି ଆମେ ଆମର ଯୋଉ ଲୁଡୁ ଖେଳିବା ପାଇଁ ଯେହେତୁ ପିଇସି ହେଇକା ସବୁ ଥିବେ ପିଇସି ଝିଅ ହେଇକା ସବୁ ଥିବେ ଭାଇ ଭଉଣୀ ହେକା ଥିବେ। ତ ସେତେବେଳେ ଖେଳିବାକୁ ଭଲ ଲାଗେ ନହେଲେ ଆମେ ବସିକି କଥା ହଉ ଗପୁ ଆଉ
ତାଙ୍କ ସେ ଯୋଉ ଆଚ୍ଛା ତମର ଯୋଉ ମେଳା ହଉଥିବ ବଡ ବଡ ପୂଜାରେ ଏ ଯୋଉ ହଁ ସେଠି ତ ବଡ ବଡ ଡୋଳି ଯୋଉ ପଡେ ରାମ ଡୋଳି ବଡ ବଡ ଦୋଳି ସେଗୁଡା ତ କେବେ ହେଲେ ଜୀବନରେ ବସି ପାରିବେନି ତାହେଲେ ଆପଣ।
ନା ନା ମୁଁ ରାମଦୋଳିରେ ବସିବାକୁ ଭଲ ପାଏ ମାନେ ମତେ ରାମଦୋଳିରେ ବସି ବାକୁ ଭଲ ଲାଗେ ମୋର ସେଟ୍ ସେଇ ମୁଁ ଜାଣିନି କିନ୍ତୁ କାହିଁକି କିନ୍ତୁ ମତେ ରାମଦୋଳିରେ କିଛି ଫିଲ୍ ହୁଏନି କିନ୍ତୁ କିନ୍ତୁ ମାନେ ନର୍ମାଲ ଦୋଳିରେ ମୋ ମୁଣ୍ଡ ବୁଲେଇ ହେଇଯାଏ ମତେ ବାନ୍ତି ବାନ୍ତି ଫିଲ୍ ହୁଏ।
ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି।
ମୁଁ ଯେତଥର ବସିଲେଣି ମତେ କିଛି ଫିଲ ହେଇନି ମୋତେ ଭଲ ଲାଗେ ବରଂ ରାମଦୋଳିରେ ବସିବାକୁ କିନ୍ତୁ ମତେ ମତେ ଛାଡନ୍ତିନି ସେ କୁହନ୍ତି ନାଇଁ ପଡି ଫଡ଼ି ଯିବୁ ତୋ ମୁଣ୍ଡ ବୁଲେଇ ହବ ବାନ୍ତି ହବ କିନ୍ତୁ ମୋର କିଛି ହୁଏନି ମୁଁ ଆଉ ମୁଁ ଯେତେବେଳେ ମୋ ଭଉଣୀ ହେଇକା ଯାଇଥାଉ ତ କଣ କୁହନି ଆମେ କହୁ ଆମେ ଆମ ଘର ଲୋକଙ୍କୁ କହିବୁନି ଯେ ଆମେ ରାମଦୋଳିରେ ବସି ଆକୁ ଯାଉଛୁ ବୋଲି। ଆଉ ବସି ସାରିଲା ପରେ କହିବୁ ଯେ ହଁ ଆମେ ରାମଦୋଳି ରେ ବସିକି ଆସିଲୁ ବୋଲି। ତ ମାନେ ଯଦି ଆଗୁଆ କହିଦବୁ ତ ଛାଡିବେ ନା।
ହଁ।
ସେଇଟା କିନ୍ତୁ ମାନେ ଯେତେବେଳେ ଆମ ଗାଁ ରେ ମହୋତ୍ସବ ହୁଏ ରାମଦୋଳିହରିକା ସେଇଟା ପଡେ। ଆମ ଯେହେତୁ ଏଇଟା ଆମ ଗାଁ ରେ ହୁଏ ଯାତ୍ରା ଟା ତ ସେଇଠି ରାନ୍ଧୋଳି ହରିକା ପଡେନି। ସେଇଠି କେବଳ ନର୍ମାଲ ଆଉ ହୁଏ ଆଉ ଦୋକାନ ବଜାର ଯାହା ପଡେ କିନ୍ତୁ ଯେତେବେଳେ ଏ ନିଉ ୟେର୍ ପୂର୍ବ ନୂଆ ବର୍ଷର ଅ ପାଞ୍ଚ ଦିନ ପୂର୍ବରୁ ହିଁ ଡିସେମ୍ବର ପଚିଶ ରୁ ଆଉ ଡିସେମ୍ବର ଏକତିରିଶ ଯାଏଁ ଆଉ ସେଇଟା ହୁଏ ନା ଆମ ଟୋଟାଲି କେତେଟା ବ୍ଲକ ବ୍ଲକର ସବୁ ଗୁାକ ଗାଁ ମିଶିକି କରନ୍ତି ତ ସେଠି ଯେତେବେଳେ ମହୋତ୍ସବ ହୁଏ ସେଠି ସେମିତି ବହୁତ ବଡ ଆକାରରେ ହୁଏ ମହୋତ୍ସବ ଟା। ଆଉ ସେଠି ଯେତେବେଳେ ରାମଦୋଳି ହେଇିକା ପଡେ ଅନ୍ୟାନ୍ୟ ସବୁ ବ୍ରେକ୍ ଡ୍ୟାନ୍ସ ହଉ ଅନ୍ୟର ଆ ଯାହାବି ହଉ ସବୁ ପଡେ।
ହଁ ହଁ ହଁ। ଏକ୍ଚୁଆଲି ଖୋର୍ଦ୍ଧା ସେପଟେ ସାଇଡ଼ରେ ଆପଣ ସେପଟେ ଏ ଖଲିକୋଟ ପାଖାପାଖି ଏରିଆ ସେପଟେ ଏରିଆ ସବୁ ମୁଁ ଯାଇଚି ବୁଲିଚି। ଆଉ ମୁଁ ଯେତେବେଳେ ଇଗନୋରେ ଏକ୍ଜାମ ଦେଉଥିଲି ଖଲିକୋଟ ୟୁନିଭର୍ସିଟିରେ ମୁଁ ଏକ୍ଜାମ ମୋଠ ଦେଇଥିଲି। ମୁଁ ଯେତେବେଳେ ମାଷ୍ଟର ଡିଗ୍ରୀ କରୁଥିଲି ଇଂଲିଶ ରେ ସେଇ ଏରିଆ ରେ ମୁଁ ଯାଇକି ବୁଲିକି ଆସିଚି। ମୋ ସାଙ୍ଗ ବି ବ୍ରହ୍ମପୁର ସାଙ୍ଗ ପିଲା ଅଛନ୍ତି ସେପଟେ ଏରିଆରେ ବହୁତ ମାନେ ଆପଣଙ୍କ ଏରିଆର ଫେମସ୍ ଜାଗା ସବୁ କଣ ଆଚାର ପାମ୍ପଡ଼ ଏ ସବୁ ବହୁତ ଫେମସ। ଇଏ ର ହୁଁ ନାଇଁ କି?
ହଁ ମୁଁ ତ ଜାଣିନି ମାନେ ଏମତି ଫେମସ ବୋଲି ଗୋଟେ ମିନିଟ କଣ ରୁହ ପରେ ଖାଇବି। ହାଲୋ।
ହଁ ହଁ କୁହନ୍ତୁ ଖାଇବାକୁ ଡାକି ଲେଣି ସାଙ୍ଗମାନେ ବୋଧେ। ଆଚ୍ଛା ଘରେ ଅଛନ୍ତି କି ଆଚଛା ଆଛା ଓ ହୋ। ଘରେ ତାହେଲେ ବହୁତ ଅସୁବିଧା ହେଇଯାଉଥିବ ନା ହଉ ଯାହା ହଉ ଗୋଟେ ଲାଷ୍ଟ କଲ ତ। ଆଉ ଦି ତିନି ଆଉ ତିନି ମିନିଟ ପରେ ସରିଯିବା ଆପଣଙ୍କର।
ଆଜ୍ଞା ଆଜ୍ଞା। ଆଉ ମୁଁ ତ ଜାଣିନି ମାନେ ଏମତି ଚାଲେ ଫେମସ ବୋଲି ମନ। ମୁଁ କଣ ମତେ ନର୍ମାଲି ମାନେ ଆଚାର ଏଇଟ ଏମିତି କିଛି ଖାଇବାକୁ ଭଲ ଲାଗେନି।
ଖଲ୍ଲିକୋଟ ଏରିଆ ଆପଣଙ୍କ ଖୋର୍ଦ୍ଧା ହେଲା ବେଳକୁ ତ ସେ
କାଇଁ ମୁଁ ଜାଣିନି।
ନାଇଁ ନାଇଁ ସେଟା ତ ବ ମାନେ ସରି ସେଟା ଗଞ୍ଜାମ ରେ ଆସିଯାଉଚି। ଚି ନା ସେପଟେ ଏରିଆ ଖୋର୍ଦ୍ଧା ହେଇଗଲେ। ଆପଙ୍କର ଭୁବନ୍ସ ଭୁବନେଶ୍ୱର ଲାଇନ୍ ହେଇଯାଉଚି। ସରି ମୁଁ ଭୁଲ କହିଲି। ଆପଣଙ୍କର ଅଲଗା କଣ ଥିବ ମୁଁ ଭୁଲ କହିଦେବ ସେଟା ତ ଆପଣଙ୍କର ଆଚ୍ଛା ହଁ ଛାଡନ୍ତୁ ସେ କଥା ଆପଣ କୁହନ୍ତୁ।
ଆଉ ଆପଣଙ୍କ ମାନେ ଗାଁ ରେ ଏମତି କିଛି ରଜରେ
ଆମର ର ରଜରେ ବହୁତ କିଛି ମାନେ ଆଗରୁ ବହୁତ ମାନେ ଆମେ ଛୋଟ ଛୋଟ ଯେତେବେଳେ ହେଇଥିଲୁ ଆମେ ବହୁତ ମଜା କରିଛୁ ଆମର ମୋର ଆଚ୍ୟୁଆଲି ମୁଁ ଗ୍ରାଜୁଏସନ ମୋର ଦୁଇହଜାର ଚଉଦ ମସିହା ରେ କ ଦୁଇ ହଜାର ନଅ ମ୍ୟାଟ୍ରିକ। ବୁଝିଲେ କି ତ ବହୁତ ଦିନ ହେଇଗଲାଣି। ମାନେ ତ ମତେ ବୟସ ହେଇ ତିରିଶ ବର୍ଷ। ଉର୍ଦ୍ଧ ହେଇ ଗଲାଣି ମୋତେ ଯଦି ଦେଖିବା କେତେ ଦିନ ତଳର ଆପଣ ମାନଙ୍କର ଯେବେ ଏବେ ଆପଣମାନେ କଲେଜ ରେ ପଢୁଛନ୍ତି ଆପଣଙ୍କ ସମୟ ଏ ସବୁ ମୋର ଦୋ ହାର ଚଉଦ ମସିହାରୁ ଯାଇ ସାରିଛି ତ ଆପଣଙ୍କର ଏବେ ଯୋଉ ମସ୍ତି କରୁ ଛନ୍ତି ସେ ମସ୍ତି ସମୟ ମୋର ଆଉ ନାହିଁ ଅବଶ୍ୟ କିନ୍ତୁ ମୋର ପିଲା ଦିନ କଥା ମନେ ପଡିଲେ ମୁଁ ଜାଣେ ମୁଁ ଆମେ ଗାଁ ଗାଁ ବୁଲିବାକୁ ଯାଉ ସାଙ୍ଗମାନେ ସାଇକେଲ ଧରିକି ଏବେ ତ ସବୁ ବାଇକ୍ ହେଇଗଲାଣି ଏବେ ତ ଯୋଉ ପିଲା କଲେଜ ଯାଉଛନ୍ତି ସେ କହୁଛନ୍ତି ବାବା ମାଙ୍କୁ ଆମକୁ ବାଇକ ଦିଅ ଆମକୁ ବୁଲେଟ୍ ଦିଅ
ଆଜ୍ଞା।
ଆମ ବେଳକର ଆମେ ସେ ଯୋଉ ପୁରୁଣା ସାଇକେଲ ଯୋଉ ଥିଲା ବଡ ବଡ ସାଇକେଲ। ସେଇ ସାଇକେଲ ମାନେ ଧରିକି ଆମେ କୁଆଡେ କୁଆଡେ ସବୁ ବୁଲିବାକୁ ପଳଉ। ସାଙ୍ଗସାଥି ମାନେ ସେ ଫେର ସେ ସାଇକେଲରେ ଆଗ ଆଗରେ ଜଣେ ବସିଥିବେ ପଛରେ ଜଣ ବସ ଆଉ ବା ବାଟସାରା ପଡି ପଡିକି ଆସିଥିବୁ ହେ ହେ ହେ।
ଆମର ବି ମାନେ ଏଠି ଯୋଉ ଗାଁ ପାଖରେ ମାନେ କଲେଜ ଅଛି ପିଲାମାନେେ ଏବେ ବି ମାନେ ସାଇକେଲରେ ଯାଉଛନ୍ତି କାଁ ଭା ପିଲାନ୍ତି ଯୋଉ ମଙ୍କର ପ୍ଲସଥ୍ରୀ ହେଇଯାଇଛି ସେମାନେ ପାଖାପାଖି କେମିତି ଗାଡି ଧରିକି ଯାଆନ୍ତି। ନହେଲେ ପ୍ଲସଟୁ ଯୋଉ ମାନଙ୍କର ଅଛି ସେମାନେ
ନାଇଁ ଆଜିକାଲି ପିଲା ଆପଣ ଦେଖୁଥିବେ ପିଲାମାନେ ଆଜିିକାଲି ସବୁ ଆଜିିକାଲି ଦୁନିଆର ସୋସାଇଟି ର ଲିଭିଙ୍ଗ ଷ୍ଟାଇଲ ଚେଞ୍ଜ ହେଇଯାଇଛି। ଆପଣ ଦେଖିବେ ପିଲା ମାନେ ଗଲାବେକୁ କଲେଜ କହୁଛନ୍ତି ବାବାଙ୍କୁ ସ୍ମାର୍ଟଫୋନ ଦିଅ ନହେଲେ ହବନି ଆମର। ଆଉ ଆଇ ଫୋନ ଦିଅ ନହେଲେ ହବନି। ଆମବେଳେ ଆମେ ଫୋନ କଣ ଜାଣିିନଥିଲୁ ପ୍ଲସ୍ଥ୍ରୀ ଫାଇନାଲ ଇର ସରିଲା ପରେ ମୋ ପାଖରେ ଗୋଟେ ଛୋଟ ନୋକିଆ ଯୋ ଡବା ବାଲା ଫୋନ ଥିଲା। କାହିଁକି ଥିଲା କାହିଁକି ନା ମୁଁ ବାହାରେ ରହୁଥିଲି ହଷ୍ଟେଲରେ ରହୁଥିଲିଁ ତ ଉଁ ସେଥିପାଇଁ ଥିଲା। ତାପରେ ମୁଁ ଜବ କଲାର ତିନି ଚାରି ବର୍ଷ ପରେ ମୁଁ ନିଜେ ନିଜେ ମୋବାଇଲ କିଣିଥିଲି? ସ୍ମାର୍ଟ ଫୋନ ହଁ ସେ ସମୟର ସୁଖ ଆଉ ଖୁସି ସାଙ୍ଗସାଥି ପାଖାପାଖି ହେଇ ବସିବା କଥା ହବା ଆଉ ଲୁଡୁ ଖେଳିବା। ଯୋଉଟା କହିଲେ ଲୁଡୁ ଚେସ୍ ଆମେ ହଷ୍ଟେଲ୍ ରେ ଚେସ୍ ଖେଳୁୁ ମୁଁ ଚେସ୍ ଖେଳେ ବହୁତ। ତ ବହୁତ ସାରା ମସ୍ତି ଥାଏ ମଜା ଥାଏ ସେସବୁ ଦିନ ଆଉ ନାହିଁ। ଏବେ ଏକା ଯୁଗରେ ପିଲା କଣ କରୁଚନ୍ତି କି ନିଜ ମୋବାଇଲ୍ ରେ ଗୋଟେ ଘର କବାଟ ବନ୍ଦ କରିଦଉଚନ୍ତି। ନିଜ ମୋବାଇଲ୍ ରେ ନିଜ ଦୁନିଆରେ ବଞ୍ଚୁଚନ୍ତି। ଆଉ କାହା ପାଖରେ ବସିକି କି ଗୋଟେ ଖୁସି ବସ୍ ହସ ଖୁସି ହବା ମଜାମସ୍ତି କରିବା, ଆଉ ରଜ ସେ ଯୋଉ ଠିକ ଯଦି ସେଇ ତା ସହିତ କମ୍ପେୟାର କରିବା ଆମେ ରଜର ଖୁସି ଆନନ୍ଦ
ଏବେ ଏବେ କାର ରଜ ହଉଛି ବାସ ଫଟୋ ଉଠେଇବା ଷ୍ଟାଟସ ପକେଇବା।
ଫଟସ ଆଉ ସେଲଫିରେ ସୀମିତ ହେଇଗଲା। ଦୋଳି ପାଖରେ ଛିଡାଇକି ଯି କୋଉଠି ଦୋଳି ଲାଗିଛି ସେ ଦୋଳିରେ ଟିକେ ଫୁଲ ଫୁଲ ଖଞ୍ଜି ଦେଇକି ଛିଡାଇକି ଫଟୋଟା ଉଠେଇବା କି ଡୋଳି ଖେଳିଥିଲି ମୁଁ। ଆମେ ସତରେ ସେ ଦୋଳିରେ ବସିକି ନଉଛନ୍ତି କି ଆମେ ଜାଣି ପାରୁନାହାନ୍ତି। ଆଉ ଗୋଟେ କଥା ମୁଁ ଆପଣଙ୍କୁ ସେୟାର କରିବାକୁ ଚାହୁଁଛି। ଜଲଦି ସାରିଦବା ଗୋଟେ ଦି ମିନିଟରେ ଫିର୍ ବି ମନ କଥା ଟା ରହିଯାଉଛି। ଛିକହି। ପାରୁନି କହିଦଉଚି, କଣ ହଉଚି କି ଯଦି ଆପ ଆପଣ ଯିବେ ଏ କୋଉଠି ବୁଲିବାକୁ ଯାଉଛନ୍ତି। ସ ଉଛି ଗୋଟେ ଭଲ କଥା କହୁଛି ଶୁଣନ୍ତୁ। କୋଉଠି ବୁଲିବାକୁ ଆପଣ ଯାଉ ଛନ୍ତି, ଆପଣ ସେ ସୁ ଗୋଟେ ସମୁଦ୍ର କୂଳରେ ଛିଡା ହେଇଛନ୍ତି। ଆପଣ ସେ ସୌନ୍ଦର୍ଯ୍ୟକୁ ଉପଭୋଗ କରୁନାହାନ୍ତି। ଆପଣ ଖାଲି ଭିଡିଓ କରିବାରେ ବ୍ୟସ୍ତ, ଆପଣ କ୍ୟାମେରା ମାଧ୍ୟମରେ ସେ ଭିଡିଓ ଟାକୁ ଫଟୋଟାକୁ ଦେଖୁଛନ୍ତି। ଗୋଟେ ଯଦି ଆପଣ ଥରେ କ୍ୟାମେରାଟାକୁ ହଟେଇ ଦେଇକି ସେ ସୌନ୍ଦର୍ଯ୍ୟକୁ ଦେଖିବେ। ଆପଣଙ୍କ ଆତ୍ମାତ୍ରୁ ତି ହେଇଯିବ। କିନ୍ତୁ ସେ ଜିନିଷ ଆମେ କରୁନାହାନ୍ତି, ଆମେ ମୋବାଇଲ ଫଟୋ ଉଠେଇ ବାରେ ବ୍ୟସ୍ତ, ତ ଆଜିକା ଦୁନିଆ ସେମିତି ହେଇଯାଇଛି। ଖାଲି ଆମେ ଖୁସିକୁ ଆମେ ନିଜେ ଉପଭୋଗ କରୁନାହାନ୍ତି ଆମେ ଖାଲି ଦେଖଉଛନ୍ତି। ସୋ ଅପ୍। ହଁ ତ ଆପଣ ତ ବହୁତ ବେସ୍ ତ ଆଉ ଆପଣ ଯାଆନ୍ତୁ। ଆଉ କେବେ ପରେ କେବେ ମୌକା ମିଳିଲେ କ କଥା ହେବା ଭଲ ଲାଗିବ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ। ମ୍ୟାଡ଼ମ ନମସ୍କ ନମସ୍କାର ମ୍ୟାଡ଼ାମ।